ହ୍ୟାଲୋ।
ହାଲୋ ଭାଇ ପ୍ରଣାମ। କେମିତି ଅଛନ୍ତି?
ପ୍ରିୟଙ୍କା ଦିଦି ନମସ୍କାର, ନମସ୍କାର।
ନମସ୍କାର, ନମସ୍କାର। ଆପଣ କେମିତି ଅଛନ୍ତି?
ଭଲ। ଆଉ ଆପଣ?
ଆଉ ମୁଁ ବି ବହୁତ ଭଲ ଅଛି।
ଆଉ ଖିଆ ପିଆ କଣ ହେଇଥିଲା ସକାଳୁ?
ଅ ସକାଳେ ମୁଁ ଖାଇଥିଲି ଆଜି ଅ ଉପମା ତାପରେ ଗା ମଧ୍ୟାହ୍ନ ସମୟରେ ଭାତ, ଡାଲି, ପୋଟଳ ତରକାରୀ ଆଉ ମିକ୍ସଚର ଖାଇଚି ଆଉ। ଆଉ ଆପଣ କଣ ଖାଇ
ଆପଣଙ୍କ ଟିକେ ଭଏସ କଟୁଚି, ଆପଣ ଟିକେ ଜୋର କହିଲେ ଭଲ ହୁଅନ୍ତା ଆଉ।
ଆଉ ନିହାତି, ନିହାତି। କୁହନ୍ତୁ, କୁହନ୍ତୁ।
ଆ ଆମେ ଛକାଳେ ମୋ ବୋଉ ଗୋଳେଇ ଦେଇଥିଲା ଛତୁଆ
ହ
ଛତୁଆ ପିଇଲୁ, ଛତୁଆ ପିଇ ସାଇଲା ପରେ ତାପରେ ମାର୍କେଟ ଆଡେ ମୁଁ ମୋ ସାନ ଭାଇ ବୁଲିବାକୁ ଗଲୁ। ବୁଲିକି ଆମେ ଇଟିଲି, ବରା, ତକାରୀ, ଆମ ଟୁଲୁ ଭାଇର ଫେମସ ବାସୁଦେପୁରରେ ଦୋକାନ ସେ ଖାଇଲୁ। ତାପରେ ସେ ଖାଇ ସାଇଲା ପରେ ଆଜ୍ଞା?
ଆଜ୍ଞା, ଆଜ୍ଞା। କୁହନ୍ତୁ।
ତାପରେ ଆମେ ଘରକୁ ଆଇଲୁ। ଘରକୁ ଆସିକି, ଆଜି ପୁରା ବର୍ଷା ଜୋର ହଉଚୁ। ଗାଡିଆରୁ ପୁରା ରୁହି ଆଉ ସେ ରୁହି ମାଛ ପୁରା ବାହାରକୁ ଆଇଲା ତାକୁ ଆମେ ଧରିଲୁ ଧରିକି ବୋଉକୁ ଦେଲୁ। ବୋଉ ତାଙ୍କୁ କାଟିକି ଭାଜିଲେ, ଆମେ ନ ସବୁ ଭାଇମାନେ ସା ସାତ ଆଠ ଭାଇ ମାନେ ସବୁ ନଈକି ଗାଧେଇ ଗଲୁ। ନଈରେ ଗାଧେଇଲୁ ଭଲ କି, ତାପରେ ଘରେ ଆସିକି ଭାତ, ଡାଲି, କୋଳଥ ଡାଲି ଆଉ ଆଳୁ ଚକଡା ଆଉ ମାଛ ଭଜା ଚା ଆଉ ଟମାଟର ଖଟା ଖାଇଲୁ ଆଉ।
ହ ବହୁତ ବହୁତ ବଢିଆ କଥା ବହୁତ ଯାହା ହଉ ଆପଣ ଭାଇ ମାନେ ମିଶି ମାସିକି ଆ ଖେଳା ବୁଲା କରୁଛନ୍ତି।
ଆଜ୍ଞା ଆମେ ଗାଧଉ ବି ସା ଆମେ ସା ଆମେ ସାଙ୍ଗ ହେଇକି ସବୁ ସାଙ୍ଗ ହେଇକି ଘରେ ବସୁ ସାଙ୍ଗ ହେଇ ଖାଉ ସାଙ୍ଗ ହେଇ ଗାଧେଇ ଯାଉ ସାଙ୍ଗ ହେଇ ବୁଲିବାକୁ ଯାଉ ସବୁ ସାଙ୍ଗରେ।
ବହୁତ ବଢ଼ିଆ କଥା।
ଆଜ୍ଞା।
ଆଉ ଆପଣଙ୍କର କଣ ଏବେ ପଢାପଢି ଚାଲିଛି।
ଏଇନା ଆମର ତମେ ଜାଣିଥିବ ଚାଟାଡ ଆକାଉଣ୍ଟାଣ୍ଟ। ଚନ୍ତାଣ୍ଟ ଚାଟାଡ ଆକାଉଣ୍ଟୁ ଏହିନେ ଚାଳିଛି ଆଉ।
ବଢିଆ ଆଉ।
ଆପଣଙ୍କର କଣ ଚାଲିଛି ଏଇନା। ପଢାପଢି ତ ଭଲ ଚାଲିଛି। ଏଇ ଏହୀନ ସିଏ ର ଫାଉଣ୍ଡେଶନ ସ୍ପେସ ଟା ସେଇଟା କଂପ୍ଲିଟି ହେଇଗଲାଣି ଏଇନା ଇଣ୍ଟରମିଡିଏଟ୍ କରିବା ଆଉ।
ନିହାତୀ ନିହାତି ଭଲ ଭଲ କରନ୍ତୁ ମୁଁ ମୁଁ ଡିପ୍ଲୋମା କରୁଛି। ହ ଏଇଟା ମୋର ଦ୍ଵିତୀୟ ବର୍ଷ ମୁଁ କେନ୍ଦ୍ରାପଡାରେ କରୁଛି।
ଆଜ୍ଞା ମାନେ ତମେ ଓଡିଶା ଭିତରେ ରହୁ ରହିକି କରୁଛ।
ଆଜ୍ଞା ଆଜ୍ଞା।
ଆଉ ହୋ।
ହୁଁ। ତାପରେ ଏମତି ପଢାପଢି ଚାଲିଛି ଇଣ୍ଟନସିପ ପାଇଁ ମୁଁ ଆସିଛି ଭୁବନେଶ୍ଵର। ହଁ
ଓହୋ ଆମେ ବି ଏଠି ରହୁନା ଆମେ ବି ତମେ ଜାଣି ତମ ଗୁଜୁରାତ
ଆଜ୍ଞା।
ଗୁଜୁରାତ ରେ ରହୁ ଆମେ ଏଠି ଆମ ବୁଲିବାକୁ ପାଇଛୁ ଏନା ମୋ ବଡ ଭଉୀଙ୍କ ବାହାଘର ଥିଲା ତାଙ୍କ ବାହାଘର ତ ଆମେ ଅ ଯୋଗାଯୋଗ ଦେଇକି ସହମୟ ହେଲୁ ତାପରେ ଏନା ବୁଲିକି ଆମେ ଯିବୁ ଆଉ।
ଯାହା ହଉ ବହୁତ ବଢିଆ କରିଛନ୍ତି ବାହାଘରରେ ଆସିଛନ୍ତି ବୁଲି ବଲିକି। ଏ ଜାଆନ୍ତୁ। ଉଁ ଉଁ ଉଁ ଆଉ ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ସବୁ ଭଲ ଅଛି ଆପଣଙ୍କର କଣ?
ହଁ ଆମର ବି ଆମ ଘରେ ବି ସମସ୍ତେ ବହୁତ ଭଲରେ ଅଛନ୍ତି। ଆଉ ଆପଣଙ୍କୁ ବର୍ଷା ଋତୁ କେମିତି ଲାଗେ?
ବର୍ଷା ଋତୁ ଆମକୁ ତ ଭଲ ଲାଗେ। କିନ୍ତୁ ଆମର ସବୁଠାରୁ ଦୁଃଖ ଜିନିଷ ବର୍ଷାରେ ଆମେ କ୍ରିକେଟ ଖେଳି ପାରୁନା।
ହଁ
ସେଇ ତ ଆମକୁ ସେଇ ଆମକୁ ହଁ ସେଇ ସେଇ ଆମକୁ ବହୁତ। ବାଧେ ପୁରା ହୃଦ୍ଦକୁ ଛୁଇଁ ଦିଏ ସେଇ ଟା ବର୍ଷା ଋତୁ ଆମକୁ ଜମା ଭଲ ଲାଗେ ନା। ଗତ ତାପରେ ତମକୁ ବର୍ଷା ଋତୁ ତ ଭଲ ଲାଗୁଥିବ ତମେ ତ ଘର ଭିତରେ ଘର ଭିତରେ ଘର ଭିତରେ ତ ରହୁଛ ତମକୁ
ମେ ହଁ ବର୍ଷା ଯେତୁ ବହୁତ ଭଲ ଲାଗେ ବର୍ଷାାରେ ଓଧା ହବା ପାଇଁ ବହୁତ ଭଲ ଲାଗେ‌। ମତେ ଆଜ୍ଞା ଆଜ୍ଞା ହଁ କୁହନ୍ତୁ।
ଆମକୁ ବି ବର୍ଷା ଋତୁ ଭଲ ଲାଗେ ଘର ଭିତରୁ କିନ୍ତୁ ଘରୁ ବାହାରିଲେ ବର୍ଷା ଋତୁଟା
ଆମ ଯେତେବେଳେ କୌଣସି କାମ ଟାଇମ ରେ ଯି ବର୍ଷା ହଉଥିବ କୁଡେ ଯିବା ଆସିବା ଟାଇମ୍ ବର୍ଷା ହେଲେ ସେଇ ଟାଇମରେ ଟିକେ ଅସୁବିଧା ହୁଏ। ଏଁ ଏଁ ସେ ସେଇ ସମୟରେ ଅସ ସେଇଟା ହୁଏ ନ ହେଲେ ଆଉ ବାକି ସମୟରେ
ବାକି ସମୟରେ ଘରେ ବସିଲେ ବର୍ଷା ଋତୁ
ଭଲ ଲାଗେ ଆଜି ଦେଖ ଆଜି ଏଇନା ଚାରିଟା ବେଳେ ଆମ ଭାଇ ଭାଇ ଭାଇମାନେ ସବୁ ଛତିଆ ଜାଣିଛନ୍ତି ଛତିଆ
ଆଜ୍ଞା ଆଜ୍ଞା।
ସେଇଠି ଆମେମାନେ ସବୁ ମୋମୋଜ ଆଉ କଣ ଗୁପଚୁପୁ ଆଉ ଆଇସ୍କ୍ରିମ୍ ଖାଇବାକୁ ଯାଇଥାନ୍ତୁ କିନ୍ତୁ ଏଇ ବର୍ଷା ହଉଛି ଏଇନେ କାହାର ମନ ହବ ଯିବାକୁ ତମେ କହିଲ ଟିକ କେ ଆଜ୍ଞା ଏଇ ଏଇ ଏଇ ଥି ଏଇ ଏଇଥିପାଇଁକା ଆମେ ବହୁତ ତୁ ଦୁଃଖିତ।
ଏହା ନୁହଁ ମନ ଉଣା କରନ୍ତୁନି ବର୍ଷା ଲଘୁଚାପ ତ ହେଇଛି ଚାରି ତାରିକ ପର୍ଯ୍ୟନ୍ତ ଆ ଆଜି ଶେଷ ଦିନ ତ କାଲିଆ କାଲି ପାଗ ପରିବର୍ତ୍ତନ ହେଇଯିବ। ତ ଆପଣ କାଲି ଯାଇପାରିବେ ବୁଲିବା ପାଇଁ।
କାଲି କାଲି ଆମର ହଉଛି ଲାଷ୍ଟ ଦିନ କାଲି ଆମେ ଆମର ଟ୍ରେନ ଅଛି ଗୁଜୁରଟ ଯିବାକୁ ସେଇଥିପାଇଁକା ସେଇ ତ ଭ ବହୁତ ମାନେ ଏଠି ଭାଇମାନଙ୍କୁ ଛାଡିକି ଯିବାକୁ ଯିବାକୁ ସେଠି ଏକାଟିଆ ରହିଆ ବାକୁ ସେଇ ବହୁତୁ ବାଧା ନାଗେ ବହୁତୁ ହୃଦୟକୁ ଛୁଇଁଯାଏ ଆଉ।
ହଁ
ଆପଣ ଜାଣିଥେବେ ଆମ ଆପଣ ସବୁ ଭଉଣୀ ଭାଇମାନଙ୍କ ସାଙ୍ଗରେ ମିଶିକି ଦଶ
ମୁଁ ବି ମୁଁ ବି ବାହାରେ ରହୁଛି ମୁଁ ବି ହଷ୍ଟେଲରେ ରହୁଛି ମୁଁ ବି ଜାଣିପାରୁଛି।
ଆଜ୍ଞା ଆପଣ କେନ୍ଦ୍ରାପଡାରେ ରହୁଛନ୍ତି ଆପଣ ଯଦି ଚା ଚାହିଁବେ ଆପଣଙ୍କୁ କେନ୍ଦ୍ରାପଡାରୁ ଗାଁ ଆସିଆକୁ କେତେ ସମୟ ନାଗୁଛି? ଆଜ୍ଞା ତ ଆମୁକୁ ଆମୁକୁ ଏଠି ଆସିଆକୁ ଦେଢ ଦୁଇ ଦିନ ନାଗୁଚି ଉଁ
ମୁଁ ବୁଝିପାରିଲି।
ଆପଣଙ୍କ ବୟସ କେତେ?
ମୋତେ ଉଣେଇସି।
ଆଜ୍ଞା ମତେ ବି ଉଣେଇଶ ମାନେ ସେମ୍ ଏଜ୍ ମୁଁ ତମକୁ ଦିଦି ଡାକିଦେଲି।
ଆପଣ ସେକେଣ୍ଡ ଇୟରରେ ଅଛନ୍ତି ନା! ହୁଁ ଆମେ ଥାର୍ଡ ଇଅର୍ ରେ ଅଛୁ ଆଉ।
ଆପଣ ଦଶମ ପରେ କରିଛନ୍ତି କି?
ଆଜ୍ଞା ଦଶମ ପରେ ଇଲେଭେନ୍ଥ ଇଲେଭେନ୍ଥ ପରେ ଟୁଏଲେଭେନ୍ଥ ତାପରେ ବି କମ୍ ଫାଷ୍ଟ ଇୟର ସେକଣ୍ଡ ଇୟର ଥାର୍ଡ ଇୟର।
ହଁ ଠିକ ଅଛି ଠିକ ଅଛି।
ଉଁ ଆପଣ କଣ ଖାଇଥିଲେ ଏଇନାହାନ୍ତି କି କୁହନ୍ତୁ ଭଲ କି।
ମୁଁ ଖାଇଥିଲି ଭାତ, ଡାଲି, ପୋଟଳ ତରକାରୀ, ଆଉ ମିକ୍ସଚର୍ ଖାଇଥିଲି।
ଆପଣ ମୋ ସାଙ୍ଗରେ ଗପିଲେ କମ୍ଫର୍ଟେବଲ ତ ଅଛନ୍ତି?
ନିହାତି ନିହାତି।
ନା ଆପଣଙ୍କ ଭଏସ ବହୁତ ଭଲ ଲାଗେ ମତେ ଭଲ ଲାଗିଲା ମତେ।
ଆଜ୍ଞା ଧନ୍ୟ ଧନ୍ୟବାଦ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ମତେ କହିଥିବାରୁ। ହୁଁ।
ନା ମାନେ ଯିଏ ଗୋଟାଏ ଯେଦି କମ୍ଫର୍ଟେବଲ ନାହିଁ ଗପିଆରେ ତା ସାଙ୍ଗରେ ଗପିବାକୁ ଭଲ ଲାଗେ ନା ନା।
ଆଜ୍ଞା ନିହାତି ଆଜ୍ଞା।
ସେଇଥିପାଇଁକା ମାନେ ଶ୍ ଦି ଟାଙ୍କ ଆଡୁ କମ୍ଫର୍ଟେବଲ ହବା ଦରକାର। ଆଉ ଚାଷ ବାସ କରୁଛନ୍ତି ଆପଣଙ୍କ ବାପା?
ନାଇଁ ନାଇଁ ନାଇଁ ଆମର ସମସ୍ତେ ଚାକିରି କରିଛନ୍ତି। ହେଲେ ଆମର ବିଲ ଅଛି ଆମର ଚାଷ କରାଯାଏ ଧାନ ଆ ଧାନ ହିଁ ଖା ଲି କରାଯାଏ ଆଉ ଲୋକ ଅଛନ୍ତି ତ ଲୋକ କ ମାନେ ଆଉ କଣ କୁହାଯାଏ ଯୋଉମାନଙ୍କୁ ଦିଆଯାଏ ବିଲ ଅ ସେମାନେ ଚାଷ କରିବେ ସବୁ କିଛି କରିବେ ଧାନ ବାଡେଇବା ଧାନ ଆଣିକି ଘରେ ଆଣିକି ଦେଇ ଦେଇ ଦେଇ ଯାଆନ୍ତି ତାଙ୍କର ଯେତିକି ପଇସା ନବା କଥା ସେ ପଇସା ନିଅନ୍ତି ନହେଲେ ଭାଗ ଯେତିକି ଧାନ ଏ ନବା କଥା ସିଏ ନେଇଯାଆନ୍ତି ଏମିତି ଆଉ। ଆପଣଙ୍କ ସେପଟେ?
ନା ଆମେ ବି ଆମର ବି ଆମ ପଟେ ବି ଆମେ ଏଇଠି ତମେ ତ ହେଲେ ଓଡିଶା ଭିତରେ ତମେ ଛୁଆ ବେଳେ ଏଠି ରହିଛ ଆମେ କେବେ ବି ଏଠି ମାନେ ଦଶ ପନ୍ଦର ଥରଠୁ ବେଶୀ ଆସିନୁ ସେଇଠି ଜନ୍ମ ହେଇଛୁ ସେଇଠି ପାଠ ପଢିଛୁ ସେଇଠି ସବୁ କିିଛି କରିଛୁ ବୁଝିଛ ତ ସେଇଥିପାଇଁକା ଏତେ ଚାଷ ବାସ ବିଷୟରେ ଆମକୁ ଟିକେ ଜ୍ଞାନ ନାହିଁ ଆଉ।
ଟିକେ ଗାଁ ର ପରିବେଶ ଆପଣଙ୍କୁ ଅଲଗା ଅଲଗା ଲାଗୁଥୁବ। ହେଲେ ବି ସେଠିକାର ପରିବେଶ ଏଠିକାର ପରିବେଶ ଆପଣଙ୍କୁ ବହୁତ୍ ଆକା ଆକାଶ ପାତାଳ ର ଅନ୍ତର ଥିବ। ତ ଆପଣଙ୍କୁ ମୁଁ କେମିତି କା ମୁଁ କହିଲି ଏଠିକାର ପରିବେଶ ଏଠିକାର ପରିବେଶ ଆକାଶ ଅନ୍ତ
ହଁ ଅନେକ ତଫାତ୍ ଅଛି କାହିଁକି? ଏଠି ଯୋଉ ଭାଇ ମାନଙ୍କ ସାଙ୍ଗରେ ନଈରେ ଗାଧେଇବା ସେଠି ଏକାଠଆ କେତେ ବଡ କେତେ ଭଲ ବାଥରୁମ କାହିଁ ନା ଏଇଟାଉ କିନ୍ତୁ ଏଠି ଭାଇ ମାନଙ୍କ ସାଙ୍ଗରେ ଖୋଲାରେ ଗାଧୋଇବା ତାଠୁ ବଡ ଖୁସି ର ମୋ ପାଇଁ ଆଜ୍ଞା ଟୋର୍ଟାଲ ଆଉ ନାଇଁ ଆଉ
ନିହାତି ନିହାତି ଆପଣ ସେମିତି ସବୁବେଳେ ଖୁସିରେ ଆପଣ ସବୁବେଳେ ସେମିତି ଖୁସିରେ ରୁହନ୍ତୁ।
ଆଜ୍ଞା ଆଜ୍ଞା।
ଜଗନ୍ନାଥଙ୍କୁ ଡାକୁଛି। ମାନେ ଏମିତି ସବୁବେଳେ ସାଙ୍ଗ ହେଇକି ରୁହନ୍ତି। ହଁ ଆଉ?
ଆ ଆଉ କୁହନ୍ତୁ ଆପଣଙ୍କ ଭାଇ ଭଉଣୀ?
ମୋର ଦୁଇଟି ଭାଇ ଆମେ ପାଞ୍ଚ ଭଉଣୀ। ଆମର ଯୌଥ ପରିବାର ଉ ସେଥିପାଇଁ ଆମେ ସମସ୍ତେ ମିଳିମିଶିକି ରହୁ।
ଆଜ୍ଞା ଆଉ ଆପଣ ପ୍ରିୟଦର୍ଶିନୀ ରାଉତ କୁ ଚିହିଛନ୍ତି ବୋଧେ?
ଏଇଆ ଦଶନୀ ରାଉତ ନାଇଁ ମୁଁ ତାଙ୍କୁ ଚିହ୍ନିନି।
ଏଇନା ଆପଣଙ୍କୁ ଯିଏ ଫୋନ କରେଇଥିଲେ।
ଅ ପ୍ରିୟଙ୍କା ଦିଦି।
ଏଇନା ଯିଏ ଆପଣଙ୍କ ଫୋନ ଟା ମାନେ ନମ୍ବର ଟା ଆପଣଙ୍କର ଦେଇ ସେ କିଏ? ହାଲୋ।
ଯୋଉ ଦିଦିଙ୍କ ସହିତ ଆପଣଙ୍କ ଯୋଉ ଦିଦିଙ୍କ ମୋବାଇଲ ରୁ ଆପଣଙ୍କ ସହିତ ମୁଁ କଥା ହେଇଥିଲି।
ଆଜ୍ଞା ଆଜ୍ଞା ଆଜ୍ଞା।
ତାଙ୍କ ନାଁ ପ୍ରିୟଙ୍କା ଦିଦି।
ଓହୋ। ଆପଣଙ୍କ ନା?
ମୋ ନା ପ୍ରିୟଙ୍କା।
ଦି ତାଙ୍କ ନାଁ ପ୍ରିୟଙ୍କା ଭଲ ଭଲ। ଦିଟାଙ୍କ ପ୍ରିୟଙ୍କା ପ୍ଲସ ପ୍ରିୟଙ୍କା ସ୍କ୍ୟାର ହେଇଗଲା ଆଉ।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
ଆପଣଙ୍କ ସାଙ୍ଗରେ ଗପିକି ମୋତେ ବହୁତ ଖୁସି ଲାଗିଲା ଆପଣଙ୍କ ଭଏସ ଟା ମତେ ବହୁତ ଭଲ ଲାଗିଲା। ସେଇଥିପାଇଁକା ଆଗକୁ ଏମିତି ଫୋନ କରତେ ରହିବେ ଆମ ଯେମିତି ଆଜ୍ଞା ଆଜ୍ଞା।
ହେକି କଲେ ଖି।
ଆଜ୍ଞା ଆଜ୍ଞା।